ହେଲା
କଣ କରୁଛ ଖୁସି ଦିଦି?
ଏଇକି ଖାଇକି ଆସିକି ବହିଛିି ଆଉ ଆପଣ କଣ କରୁଛନ୍ତି?
ଏଇ ମୁଁ ତମକୁ ଟିକେ କଲ ଲଗେଇଦେଲି ତମ କଥା ମୋର ଭାରି ମନେ ପଡିଗଲାନୁ ଆଉ କଣ ଖାଇଛୁ ଆଜି?
ମୁଁ ଆଉ ଟିକେ ପୂର୍ବରୁ ଖାଇଥିଲି ଅ ମାନେ ଦିଟା ତିନିଟା ବେଳକୁଝ ଦିଟା ତିନିଟା କହୁଛି କୁ କେତେଟ ଟାଇମ ମନେ ନାହିଁ ମନେ ପକେଇକି କହୁଛି ଠିକ ଅଛି ଆ ମୁଁ ଖାଇଥିଲି ଗୋଟେ ବେଳେ ମ ଭାତ ଖାଇଥିଲି ଭାତ ଡାଲି ଯୋଉ ଭାତ ଆଉ ଫୁଲକୋବି ଆଳୁ ତରକାରୀ ତାପରେ ମୁଁ ଏବେ ମୋ ମାମା କରିଥିଲେ ଚକୁଡି ପିଠା ଆଉ ପୋଡ ପିଠା ସେଇଥିରୁ ଛୋଟ ଛୋଟ ମାମା ଯୋଉ ପିଠା ଗୁଡାକ ଛୋଟ ଛୋଟ ହେଇଥିଲା ସେଗୁଡାକ ଦିଟା ଖାଇଥିଲେ ଆଉ ପୋଡ ପିଠା ହେଇଛି ଯେ କିନ୍ତୁ ସେଇଟା ସେ ଯୋଉ ପ୍ରେସର କୁକରରେ ବାହାରିନି ତ ସେଇ ଯୋଗୁ ଖାଇନି ଆଉ ସେଇଟା ଖାଇବି ଆଉ ଯୋଉ ମାମୁ ଘରୁ ଗଲାବେଳେ ସେଇଟା ଖାଇକି ଯିବି
ଆଚ୍ଛା ଆଚ୍ଛା ମୁଁ କଣ କହୁଥିଲି କି ସେ ଟିକେ ଦେଇଥାନ୍ତ ତ ପିଠା ଆଉ ଦବ କି?
ହଁ ଦେବି ମୁଁ ଯେତେବେଳେ ଖାଇବି ତମ ଭିତରେ ଦେବି ଆଉ ମୁଁ ପଚାରୁଥିଲି କି ଆପଣଙ୍କୁ ଯୋଉ ଆପଣଙ୍କୁ ଖରା ଦିନରେ କେଉଁ ମାନେ କୋଉ ପ୍ରକାର ଡ୍ରେସ ପିନ୍ଧିବାକୁ ଭଲ ଲାଗେ ନା ନାଇଟି ପିନ୍ଧିବାକୁ ଭଲ ଲାଗେ ନା କୁର୍ତି କି ସଟ କଣ ପିନ୍ଧିବାକୁ ଭଲ ଲାଗେ?
ମୁଁ ସତ କଥା କହିବି ଯଦି ମତେ ଖରା ଦିନରେ ତ ନାଇଟି ପିନ୍ଧିବାକୁ ବହୁତ ଭଲ ଲାଗେ। କାହିଁକି ନା ସେଟା ନାଇଁଟା ଟିକେ ଢିଲା ରହିଥାଏ ତ ମାନେ ଟିକେ ଖରା ଦିନରେ ପିନ୍ଧିବାକୁ କମ୍ଫର୍ଟେବଲ ଲାଗିଥାଏ ତମକୁ?
ମୋର ସେମିତି କିଛି ନାହିଁ ମୁଁ ଯାହାବି ପିନ୍ଧିଲେ ମୋର ହେଇଯିବ କିନ୍ତୁ ମତେ ଅଧିକ ହାଫ ପ୍ୟାଣ୍ଟ ପିନ୍ଧିବାକୁ ଭଲ ଲାଗେ ଓହୋ ଆପଣଙ୍କୁ ନାଇଟ ପିନ୍ଧିବାକୁ ଭଲ ଲାଗେ ଏଇଥିପାଇଁ ନା ଚାରିଆଡୁ ପବନ ଯିବ ବୋଲି।
ହେ ସେ କଥା ଛାଡ ତମେ ମତେ ଗୋଟେ କଥା କୁହ ତମେ ରଜରେ ଯୋଉ ଡ୍ରେସ ତିନିଟା ଆଣିଛ କେମିତିକାଡ୍ରେସ ତିନଟା ଆଣିଛ ମ?
ଦିଟା ଦିଟା କୁର୍ତି ଆଉ ଗୋଟେ କୁର୍ତ୍ତି ସେଟ
ଆଣିଲ।
ହଁ ଯୋଉଁ କୁର୍ତ୍ତିୀ ଟା ଦିଟା ଆଣିଛି ସେଇ କୁର୍ତିୀଟା ହଉଛି ଦିଟା ଯାଖ ସମ୍ବଲପୁରୀର କିନ୍ତୁ ଗୋଟେ ର କଲର ଗ୍ରୀନ ଆଉ ଗୋଟେ ର କଲର ବ୍ଲୁ ଆଉ କିନ୍ତୁ ଡିଜାଇନ ସେମ ଖାଲି କଲର ଆଉ ଆଉ ତା ତଳେ ମୁଁ ଦିଟା ବ୍ଲାକ କଲର ବ୍ଲାକ କଲର ଲେଗେସ ଆଉ ମୁଁ କରିଛି ଯୋଉ ସେଟ ଟା ସେଟା ସେଟ କୃତୀ ଟା ତା ତଳେ ଗୋଟେ ପ୍ୟାଣ୍ଟ ଅଛି ସେଟା ପିଙ୍କ କଲର ଆଉ ସେଥିରେ ବହୁତ ସାରା ଫୁଲ ପଡିଥିବ ଆଉ ସେଟା ପୁରା ଇଷ୍ଟାକି ଭଲି ଦେଖ ଯାଉଛି।
କୌଷ୍ଟିକ ମୁଁ ବୁଝିପାରିଲିନି ଇଷ୍ଟାକି।
ଆସ୍ତଡ଼ି
ଆଷ୍ଟେଷ୍ଟିକି ଆଛା ଆଚ୍ଛା ହଉ ତମ ଡ୍ରେସ ଯେମିତିକା କହିଲ ମତେ ତ ବହୁତ ଭଲ ଲାଗିଲା ଆଉ ଜାଣିଛ ନା ମୁଁ କେମିତିକା ଡ୍ରେସ କରିଛି ପଚାରୁ ନା ମତେ ମୁଁ କେମିତିକା ଡ୍ରେସ୍ କରିଛି।
ମୁଁ ଜାଣିଛି ଆପଣଙ୍କର ଡ୍ରେସ ହିଁ ନାହିଁ ତ ମୁଁ ପଚାରବାକୁ ଚାହିଁବି ହିଁ କାହିଁକି।
ଆରେ ଆରେ ମତେ ଜାଣିଛ ତାହେଲେ ଡ୍ରେସ ଏପର୍ଯ୍ୟନ୍ତ କରିନି ଦେଖିବା ଘରେ କଣ ଗୋଟେ ଥିବ ତାକୁ ପିନ୍ଧିଦବା ଆଉ ନହେଲେ ମୋର ଆଉ ମୁଁ ଏତ ଏପର୍ଯ୍ୟନ୍ତ ଭାବିନି ମୁଁ କଣ କରିବି ମୁଁ ତ ଖାଲି ରହିଛି। ତମେ ଥାର୍ଡ ର ଯଦି ତମ ମାମୁଁ ଘରୁ ଆସିଲେ ମୁଁ ତମର ସେ ବଙ୍ଗଲସ ଆଉ ଆଜି ଯୋଉ ପାଉଞ୍ଜି ଟା ରଖିଛ ଏତେ ସୁନ୍ଦର ଦେଖା ହଉଛି ସେଇ ପାଉଁଜି ଆଉ ବ୍ୟାଙ୍ଗଲସ ପନ୍ଧିକି ଟିକେ ଫଟୋ ଫଟୋ ଉଠେଇଦବି ମତେ ଦବ?
ହଁ ଦେବି କିନ୍ତୁ ପାଉଜି ତମେ କାଢିବ ତମେ ପୁରାଇବ କାରଣ ମତେ ସେ ପାଉଁଜି ପିନ୍ଧି ଆସେନି କି କାଢି ବିି ଆସେନି ତାପରେ ସେ ପାଉଁଜିର ସେ ଯେଉଁ ଲଗଟା ଏମିତିଆ ହେଇଛି ଯେ ମାନେ ପୁରା ମାନେ ଗୋଟେ ଲମ୍ବା କାଠିଟେ ଅଛି ସେଇଠି ଗୋଟେ ଗୋଲ ଅଛି ତା ଭିତରେ ପୁରେଇଲେ ସେଟା ଆଉତୋଟାଳି ବାହାରିବନି ଆ ମୁଁ ସେଇଟାକୁ କାଢି ପାରୁନି କି ତାକୁ ପୁରରେଇ ବି ପାରୁନି ମୋ ମାମା ମତେ କଷ୍ଟମଷ୍ଟ ପିନ୍ଧି ଦେଇଛି ତମେ ତମର କାଢିବ ତମେ ତମର ପିନ୍ଧିବ ଆଉ ଯୋଉଁ ତମେ ଯୋଉଁ ଡ୍ରେସ ତମେ ଯୋଉ କହୁଛ ଡ୍ରେସ କରିବ ତମେ ଡ୍ରେସ କରିବା କିଛି କିଛି ଦରକାର ନାହିଁ କାରଣ ତମର ଡ୍ରେସ ର ଅଭାବ ହିଁ ନାହିଁ ଆଉ ଯଦି ନୂଆ ଡ୍ରେସ ପିନ୍ଧିବାକୁ ଚାହୁଁଛ ତମ ପାଣ୍ଡାର ଯୋଉ ଗୋଟେ ଯୋଉ ଇଏଟା ପିନ୍ଧିନି ସେ ଯୋଉ ହୁଜି ଟାଇପ ର ସେ ଯୋଉ ଜ୍ୟାକେଟ ଟା ସେଇଟା ତମେ କାଢିକି ପିନ୍ଧିଦବ ସେଇଟା ବି ତମକୁ ପୁର ଫିଟ୍ ହବ। କାରଣ ପାଣ୍ଡାଟା ତ ବଡଟା ସନା ସେଇଟା ତମରି ସାଇଜ ରହି ସେଇ ପାଣ୍ଡାର ସେଇ ଡ୍ରେସ ଟାକୁ କାଢିକି ତମେ ପିନ୍ଧିଦବ ତାପରେ ହଟ ଉେଇ ସାରିଲା ପରେ ଫୁ ତାାକୁ ରଖିଦବ ଆଉ ସେଇଟା ତମର ଗୋଟେ କ୍ରାପଟା ଭଳିଆ ଭେଜିବା
ଆରେ ଆରେ ତମେ ମତେ ଗୋଟେ ବହୁତ ଭଲ ଆଇଡିଆ ଟେ ଦେଇଛ ମୁଁ ସେ ପାଣ୍ଡାର ଡ୍ରେସ ଟା ତାହେଲେ କାଢଣିକି ମ ରଜ ଡ୍ରେସ୍ କରିଦେବି ଆଉ ମତେ ତ ସତରେ ସେଇଟା କପ ଟପ ଭଳିଆ ହେଇଯିବ ମତେ ପୁରା ଠିକ ବି ହବ ଆଉ ସେଇଟା କରପସ ସେଇ ଯୋଉ ଗୁଣା ହେଇକ ହେଇଛି ତ ମୁଁ ତାହେଲେ ସେଇଟାକୁ ହିଁ ମୁଁ ରଜ ଡ୍ରେସ କରିଦେବି ଯାହା ହଉ ତମେ ମାମ ଘରେ ଭଲ। ପୂର୍ବରୁ ମତେ ଏତେ ଭଲ ବୁଦ୍ଧିଟା ଦେଇ ଦେଇକି ଯାଇଛ ତ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।
ହଁ ଆଉ ମୁଁ ଗୋଟେ ପଚାରୁଥିଲି କି ଆପଣଙ୍କର ଯୋଉ ନାଁ ଟା ଦିଆ ହୋଇଛି ଅନୁରାଧା ନାୟକ ଆପଣଙ୍କ ଅନୁରାଧା ନାୟକ ଟା ତମର ମାନେ ତମ ନାଁ ଟା ସେ ଦେଇଛି କି ଆପଣଙ୍କ ବାପା ମାମା କି ଭଉଣୀ କିଏ ଦେଇଛି। ମାନେ ଭଲ ନା ଟା ଲାଗୁଛି ତ ବହୁତ ସୁନ୍ଦର ଲାଗୁଛି ସେଇ ଯୁଗରୁ ପଚାରିଲି
ମୁଁ ମୋ ନିଜ ନାଁ ଦେଇଛି ମୁଁ ଯେତେବେଳେ ଜନ୍ମ ହେଲି ମତେ ସମସ୍ତେ ପଚାରିଲେ ତମ ନାଁ କଣ ରଖିବା ମୁଁ କହିଲି ମୋ ନାଁ ଅନୁରାଧା ରଖ।
ହଁ କି ତମ ତମେ ତ ସେତେବେଳେ ତମେ ପୁରା ଛୁଆଟେ ହେଇଥିବ ତମେ କଥା ବି କହିପାରୁନଥିବ ତଥାପି ତମେ ତମ ମାମା ଦିଦି କି ବାପାଙ୍କୁ ପଚାରିଥିବ କି ଭାଇଙ୍କୁ ପଚାରିଥିବ ତମକୁ କିଏ ମୋ ନା କିଏ ଦେଇଛନ୍ତି ଆପଣ ମାନେ ତଥାପି କାହାକୁ ତ ପଚାରିଥିବ ନା ସେମାନେ କାହା ନା କହିଛନ୍ତି।
ନା ସେମାନଙ୍କୁ ତ ମୁଁ କେବେ ବି ପଚାରିନି ସେମିତି କି କଣ ସେମାନେ କହିଛନ୍ତି କିଏ ମୋ ନାଁ ରଖିଥିଲା ହେଲେ ଆପଣ ଯେହେତୁ ମତେ ଗୋଟେ ଭଲ କୋ୍ଚନ ଟା ପଚାରିଛନ୍ତି ତ ମୁଁ ବି ଜାଣିବାକୁ ଚାହିଁବି ମୋ ନାଁ ଟା କିଏ ରଖିଥିଲା ମୁଁ ନିଶ୍ଚି। ତ ଭାବେ ମୁଁ ଘର ଲୋକଙ୍କୁ ପଚାରିବି ମୋ ନାଁ ଟା ଏମିତି କିଏ ରଖିଛି ଏତେ ସୁନ୍ଦର ନାମ ଟା ଆଉ ଆପଣଙ୍କ ନାଁ ଟା କିଏ ରଖିଛି ଖୁଚି।
ମୋ ନାଁ ଟା ଠାକୁରଙ୍କ ପାଖରୁ ଆସିଛି ତ ସେଇଟା ମୋ ନାଁ ଠାକୁର ମୋର ଆଉ ମୋ ଭଉଣୀ ନା ଠାକୁରଙ୍କ ପାଖରୁ ଆସିଛି ତ ତ ଆମ ଘର ଲୋକ ସେ ନାଁ କେହି ଦେଇନାହାନ୍ତି।
ଆରେ ଆରେ ଭଲ କଥା ହେଲା ଆଉ ମୁଁ ତାହେଲେ କଣ କହୁଥିଲି କି ତମେ ଯୋଉ ମାମୁଁ ଘରକୁ ଯାଉଛ। ସେଠି ତମର କିଏ ଭାଇ ଭଉଣୀ ଅଛନ୍ତି ନା।
ହଁ ମୋ ବଡ ମାମୁଙ୍କର ଗୋଟେ ବଡ ଝିଅ ଅଛି ଆଉ ଗୋଟେ ସାନ ପୁଅ ଅଛି।
ସେମାନେ ତମଠୁ କେତେ ବଡ
ଓହୋ ଦି ଜଣ ଯାକ ସାନ ତାହେଲେ ତମେ ତାହେଲେ ବଡ ଆଉ ହେଲା ଆଉ ରଜଟା ତାହେଲେ ତମ ମାନେ ସମସ୍ତେ ମିଶିକି ତମର ଖେଳକୁଦ କରିବ ଆଉ।
ହଁ ତାପରେ ଯୋଉ ମୁଁ କହୁଥିଲି କି ଯୋଉ ଆପଣଙ୍କର ଯୋଉ ନା ଟା ଏତେ ଭଲ ହେଇଛି ମୋ ନା ଟା ଆପଣ ନେଇକି ଆପଣଙ୍କ ନାଁ ଟା ମତେ ଦେଇଦେଲେ ହବନି।
ନିଶ୍ଚୟ ନିଶ୍ଚୟ ମୁଁ ସେଇଆ ହିଁ କରିବି ତମେ ଯୋଉ ନୂଆ ଡ୍ରେସ ଆଣିଛ ବେଙ୍ଗଲସ ଆଣିଛ ପାଉ୍ଜି ଆଣିଛ। ମତେ ତାହେଲେ ମତେ ତାହେଲେ ଦେଇଦବ ମୁଁ ତାହେଲେ ତମକୁ ନା ଟା ଦେଇଦେବି ତା ନା କଣ କହୁଛ?
ମୁଁ ତ କହିବି ନା ସେଗୁଡା କିଛି ମୁଁ ଦେବିନି ଖାଲି ନାଟା ଦେଇପାରିବି ଆଉ କିଛି ଦେଇପାରିବନି।
ନା ନା ସେମିତି ଆଉ ଚଳିବନି ମୁଁ ଯଦି ତମକୁ ନାଟା ଦଉଛି ତମେ ମତେ ଏଇଟା ଦବ କାରଣ ତମେ ତିନିହର ଡ୍ରେସ୍ କରିଛ ସେଇଟା ବି ଏତେ ସୁନ୍ଦର ସୁନ୍ଦର ପୁଣି କାଶ୍ମୀର ବାଙ୍ଗାଲସ ଆଣିଛ ପୁଣି ଆଜି ନୂଆ ପାହଞ୍ଚ ଆଣିଲ ରଜ ତ ଏକା ଆମର ହିଁ ଆମର କଣ ରଛ?
ହଁ ତାପରେ ମୁୋ ମାମୁ ଘରକୁ ଗଲେ ନେଲସ ବି କିଣିବି ତାପରେ ତ ମୋର ତ ପାଣ୍ଡାର ଡ୍ରେସ ଟା ଅଛି ନା ପାଣ୍ଡା ଡ୍ରେସ ପିନ୍ଧିଦିଅ ଆଉ ଜାଣିଛ ନା ନାଇଁ ଗେଣ୍ଡୁ ବି ତିନି ହଣ ଡ୍ରେସ୍ କିଣୁଛି ଗେଣ୍ଡ ର ସବୁ ଗୋଟେ ଗୋଟେ ଉପର ଗଞ୍ଜି ଗୁଡାକ ତମେ ନେଇଆସିଲ ତମକୁ ପ ଫିଟ ବ ସନାଖ
ହଁ ମୁଁ ସେଇୟା କରିବି ଗେଣ୍ଡୁରୁର ଉପର ଗଞ୍ଜି ଗୁଡା ନେଇ ଆସିଯିବି ମତେ ତ ହେଇଯିବ ମୁଁ ପିନ୍ଧିଦେବି ତାକୁ ଆଉ ତାପରେ ଏବେ ତ ତମେ ମେହେନ୍ଦୀ ପକେଇକି ଆସିଲ ମୁଁ ତ ମେହେନ୍ଦୀ ପକେଇବି କି ନାଇଁ ମୋର ଠିକ ନାଇଁ ତମର ମେନ୍ଦୀ ଟା ଯିଏ କରିଦେଇଛି ସେ ବି ବହୁତ ସୁନ୍ଦର କରିଛି ଆଉ ତମ ହାତକୁ ତ ବହୁତ ବଢିଆ ମାନୁଛି ତମେ କାଲି ଯେତେବେଳେ ସେ ଚୁଡି ପିନ୍ଧିକି ନେହନ୍ଦ ସହ ମାନେ ପୁରା ଏତେ ସୁନ୍ଦର ଲାଗିବ ମୁଁ ଭାବି ବିି ପାରୁନି ତମେ ନୁହଁ ମତେ ଟିକେ ଫଟୋ ପଠେଇବ ଠିକ ଅଛି।
ହଁ ହଁ ଆଉ ଯୋଉ ତମର ମନେ ଅଛି କି ନାଇଁ ଆମେ ଯୋଉ ଆରଥରକୁୁ ଯାଇଥିଲେ ବ୍ରହ୍ମେଶ୍ୱଵର ମନ୍ଦିର ସେଇଠି ଯୋଉ ଯାଇ ଯୋଉ ପଡି ଯାଇଥିଲା ଗଡିଆ ଭିତରେ ମନେ ଅଛି।
ହଁ ହଁ ମୋର ମନେ ଅଛି। ଯାଇ ଯେମିତି ପଡି ଯାଇଥିଲା। ଆଉ ତମେ ତ ଯାଇକି ସେଇଠି ଏମିତି ଘୋଡ ଟାକୁ ବୁଡେଇକି ଇଏ ଇଏ କରୁଥିଲ ତମେ ଯଦି ସେ ଭିତରୁ କିଏ ତମକୁ ଭିଡି ନେଇଥାନ୍ତା ସେ କଥା ଛାଡ ତମେ ମତେ ଆଗେ କୁହ। ତମେ ଯାଇକି ସେ ଗଡିଆରୁ କାହିଁକି ସେ ମାଛ ଗୁଡାଙ୍କୁ ନେଇକି ପଳେଇ ଆସିଥିଲ।
କିଏ କହିଲା ମୁଁ ମାଛ ଆଣିଛି ବୋଲି ଫାଷ୍ଟ କଥା ମୁଁ ମାଛ ଖାଏନି ଆମ ଘରେ ଆଇଁଷ ପଶେନି ତ ମୁଁ ମାଛ ଆଣିବି ହିଁ କାହିଁକି ଆଉ ରହିଲା ଯୋଉ ଯାଇ କଥାାଇ ର କରିବା ଚକରେ ପଡି ଯାଇଛି। ଆମ ସ୍କୁଲରେ ଗୋଟେ ଭାଇ ଟେ ଯିଏ ଆମ ସହିତ ପଢୁ ଥିଲେ ସେ ଭାଇ ଜଣଙ୍କ ଯୋଉ ଯେତେବେଳେ ଗଲେ ସେ ତାଙ୍କ ସେ ତାଙ୍କର ରିଲସ କରିଦଉଥିଲେ ଇଏ ଯୋଉ ଯୋଉ ଗାଡିଆ ପାଖରେ ଯୋଉ ଗୋଡ ଖସିଗଲା ସେ ମାନେ ପଡୁ ପଡୁ ବଞ୍ଚିଗଲେ ନହେଲେ ଏକାଥର ଏକ ଯାଇଥାନ୍ତେ ତାପରେ ତାଙ୍କ ମାମା ଆମକୁ ବାଡେଇଥାନ୍ତେ ହଉ ରଖୁଛି।
ହଁ ହଁ ଠିକ ଅଛି।